ଅଉଁ।
ହୁଁ କ କରୁଥିଲ। ଯେ।
ଏଇ ଘରକୁ ଯାଉଛି। ତୁ?
ବସିଥିଲି। ଆଜି କ ପାଇଁ ଘରକୁ ଯାଉଥିଲ ଯେ?
ଘରକୁ ଯାଉଛି ରଜ ପାଇଁ।
ଓହୋ। ଭଲ ଆଉ ଘରକୁ ଯାଇକି ଭଲ ମଜା କରିବା ନା?
ହଁ ସେଇଭଳିଆ ଆଉ।
ଆଉ କ ଖାଇଥିଲ?
ପଖାଳ ଭାତ ଆଉ ଟମାଟୋ ତେଲରେ ଗଡେଇକି ତମେ?
ମୁଁ ଭାତ, ଡାଲି, ଆଉ ଓ। କାଲିରୁ ଭଜା ଥିଲା। ଖାଇଥିଲି ଆଉ।
ଓହୋ। ମୋତେ ଡାକିଲନି ନା?
ହଉ ତମେ ତ ଘରକୁ ଯାଉଚ ଆଉ ମୁ କ ଡାକିଥାନ୍ତି।
ଘରୁକୁ ଗଲେ ବୋଲି ଡାକିନଥାନ୍ତ। ଅ ହ ସରି ସରି।
ଘରକୁ ପଳେଇଲେ ଏକା ଏକା ଡାକିଲନି ବି।
ହୁଁ। କଣ ଗୋଟେ କୁହନ୍ତି ଯେ ଆଉ କିଛି କହିପାରୁନି। ମନେ ପଡୁନି ମାନେ ମନେ ପଡୁନି କଣ ଗୋଟେ କୁହନ୍ତି ଯେ ମନେ ପଡୁନି ତମେ କ କୁହ?
ଆଜି ରଜରେ ଗଲେ କଣ କଣ କରିବ?
ଗଲେ ଯଦି ଜଲଦି ପହଞ୍ଚେ ତାହେଲେ ଗାଁକୁ ଯିବି ଖେଳିବାକୁ ଦୋଳି। ପିଠା ଖାଇବି। ଆଉ ତମେ। ତମେ କୁଆଡେ ବୁଲିବାକୁ ଯାଉନା ରଜରେ?
କିଛି ନାହିଁ କଣ? କ କରିବୁ ବସିଛୁ ସେମି କୁଆଡେ ଯାଇ ବିି ପାରୁନି ବୁଲିବା ପାଇଁ କୁଆଡେ ଯିବୁ ବୁଲିବା ପାଇଁ?
ଆଉ ତମ ଆଡେ କିଛି ମାନେ ବୁଲିବାକୁ ଜାଗା ନାହିଁ।
ବୁଲିବା ପାଇଁ ଅଛି ଯେ ଆଉ ଇଚ୍ଛା ହଉନି କୁଆଡେ ଆଉ ଯିବୁ?
ଆଉ ତମ ସାଙ୍ଗମାନେ ସବୁ କଣ କରୁଛନ୍ତି?
ହଁ ଜଣେ ଏବେ ଘର ଲୋକଙ୍କ ସହିତ ସେଠି ଏବେ କଥା ହଉଛି। ଆଉ ଜଣେ ଫୋନ ଦେଖୁଥିଲା ଯେ ଏବେ ୱାସରୁମ ଯାଇଛି। ତମେ, ଏ ଘରକୁ ଫୋନ କରିଥିଲ?
ଫୋନ୍ କରିଥିଲି ମୋ ଭାଇ ଆସିକି ମୋତେ ନବ। ଗୋ ପାା
ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ହଁ।
ଭଲ ନା ଘରକୁ ଯାଇନେ କେତେ ମଜା କରିବ?
ହଁ ମଜା ହଁ ମଜାତ ହବ ବାକି ଗାଁକୁ ଗଲେ ଆମ ଘର ପାଖରେ କେହି ପିଲା ନାହାନ୍ତି ସେଥି ଯୋଗୁଁ। ବୋଉ ଯଦି ଗାଁକୁ ନଛାଡିଲା ତାହେଲେ ନାଇଁ ଆମ ଘର ପାଖରେ କେହି ବି ଗୋଟେ ବି ପିଲା ନାହାନ୍ତି। ଆଉ ତମେ ଯଉ ଘରୁ କହୁନା ଆଣ୍ଟିଙ୍କୁ ପି କହିଲି ଘରୁ କହୁନା ଆଣ୍ଟିଙ୍କୁ ପିଠା ପଠେଇଦେବେ।
ଆମର କରା ହେଇନି ପିଠା।
ହ।
ଆମର ଡେଥ ହେଇଯାଇଛନ୍ତି ଜେଜେମା ତ ସେଥିପାଇଁ।
ଆଉ ତମ ଆଡେ ସବୁ କଣ କଣ ମାନେ ପର୍ବ ହୁଏ?
ଆମର ଯୋଉ ସାନ ଜେଜେମା ଯ ଡେଥ ହେଇଛନ୍ତି ତ ସେଥିପାଇଁ ଆମର କରାହଉନି କିଛି ବି।
ହଁ ଏମିତି ଡେଥ ହଁ।
ହ୍ୟାଲୋ
ହଁ କଥା ହେଇଥିଲି। ମୁଁ କହିଲି ତମ ଆଡେ ନଦୀ ଅଛି?
କଣ?
ମୁଁ କହିଲି ତମ ଗାଁ ରେ ନଦୀ ଅଛି?
ଆମ ଗାଁରେ ନଦୀ ନାହିଁ ଯୋଉ ପୋଖରୀ ଅଛି ଆ ଉ ସେ ଯୋଉ ବନ୍ଧ ଟାଇପ ର କଣ ର କହନ୍ତି। ବନ୍ଧ ଅଛେ ଆଉ ନାଳ ଅଛି।
ହୁଁ ହୁଁ ହଁ ନା। ଆମ ଗାଁରେ ପୁରା ବ୍ରାହ୍ମଣୀ ନଦୀ ଅଛି ଆମ ଗାଁରେ ବ୍ରାହ୍ମଣୀ ନଦୀ ଅଛି।
ହ୍ୟାଲୋ।
ମୁଁ କହିଲି ଆମ ଗାଁରେ ବ୍ରାହ୍ମଣୀ ନଦୀ ଅଛି
ଓହୋ, ମତେ କେବେ ଡାକିବ ମୁଁ ଯିବିବି ମୁଁ କେବେ ଦେ ମାନେ ସେମ ପାଖରୁ କେବେ ଦେଖି
ଆ ହଁ ମାନେ ସିନେରୀ ଗୁଡା ବଢିଆ ଆସେ ଆ ନଦୀ ପାଖରେ କାଶତଣ୍ଡି ଥାଏ ହଁ।
ହଉ ମତେ ତାହେଲେ ଫଟ ଉଠେଇକି ଦବ ହେଲା।
ହୁଁ ତମକୁ କେବେ ଆସିଲେ ଦେଖେଇଦେବି ଆଉ।
ହଉ ମନେ କରିକି ନ ତମେ ଭୁଲିଯିବ ସେଇଟା।
ନାଇଁ ନାଇଁ ଭୁଲିବିନି ଆମ ଗାଁ ରେ କାଶ ତଣ୍ଡି ଅଛି। ପୁରା ଗ୍ରୀନ୍ ଗ୍ରୀନ୍ ଆଉ ତାପରେ ବଡ ବଡ ଅନ୍ତଡା ସବୁ ଥାଏ ସେଇଠୁ ଆମେ ଖସିକି ମାନେ ଯେମିତି ପାର୍କ ନଥାଏ ଖସିଯାଆନ୍ତି ଯୋଉ ଫସଡା ଦୋଳିିଟା ପୁରା ହେମତି ଲାଗେ। ମଜା ଲାଗେ। ହଁ ସେମିତି ପୁରା ସେମିତି ଟାଇପ ର ହେଇଯାଏ ବାଲିଗୁଡା ବହୁତ ଉଚ୍ଚା ରେ ଥାଏ କି ପୁରା ତଳ ଯାଏ। ଅ ସେମିତି ଆମେ ପୁରା ଖସି ଖସି ଖେଳୁ। ମଜା କରୁ ବାଲିରେ ଏମିତି ସବୁ ଆଉ। ଆଉ ତମେ କଣ କେମିତି ସାଙ୍ଗମାନଙ୍କ ସହିତ ମଜା କର? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।